ହ୍ୟାଲୋ।
ହଁ କଣ କରୁଚୁ?
ନା ଏଇ ପ୍ଲାଣ୍ଟ ରୁ ଏବେ ଫେରିଲି ଆଉ।
ପ୍ଲାଣ୍ଟ ରୁ ଏବେ ଫେରିଲି ଆଉ।
ଓ ଆଜି କଣ ଫାଇନାଲ ପୁରା ହେଇଗଲା ସାର୍ଟିଫିକେଟ ଦେଇଦେଲେ।
ହଁ ଆଜି ଯାଇଥିଲୁ ଫାଷ୍ଟ ହାପ୍ ରେ ସେମତି ଯୋଉ ସେଫ୍ଟି ଟ୍ରେନିଂ ନୁହେଁ
ହଁ।
ଏଇ ଜାମସେଦପୁର ରୁ ପିଲା କିଛି ଆସିଥିଲେ ତାଙ୍କ ସହିତ ଯାଇକି ସେପ୍ଟି ଟ୍ରେନିଂ ପୁରା ନୁହେଁ। ମାନେ ତିନି ଘଣ୍ଟା ଆକ୍ଚୁଲି ହବା କଥା ଆମେ କିନ୍ତୁ ଗୋଟେ ଘଣ୍ଟାରେ କରିଦେଲୁ କାରଣ ମୋର ଆଗରୁ କରିଥିଲୁ ସବୁ ସେମାନେ ବି କରିଥିଲେ ଆ ମୁଁ ବି କରିଥିଲି ସେଟା ଗୋଟେ ଘଣ୍ଟାରେ କରିଦେଲୁ। ତାପରେ ତାଙ୍କ ସହିତ ସିଣ୍ଟର ପ୍ଲାଟ ଯାଇଥିଲୁ ଆଜି ସେକେଣ୍ଡ ହାଫ ରେ ବୁଲିବାକୁ ଆଉ।
ହୁଁ। ଆଜି ଆମର ତ ମେଘ ହେଲା ଆମେ ତ ଯାଇଥିଲୁ ମୋଲ ଟା ତିଆରି କରିବା ପାଇଁ। ଆଉ ତାକୁ ଫିନିସ ଖାଲି ଦେଇଦେଲୁ ଭିତର ଫିନିସିଂ ଦେଇଦେଇ ପାଉ ନେଇଁ।
ହ୍ୟାଲୋ କଥାଟା କଟୁଛି ଟିକେ।
ହା ଲୋ।
କଥା ଟା କଟୁଛି ଟିଏ ଟିଏ।
ହ୍ୟାଲୋ ସୁବିଲା କ୍ଲିୟର୍।
ହୁଁ ଏବେ ସୁବିଲା।
ହଁ ସିଏ ଆଜି ଆମର ଡ୍ରିଲିଂ କରିଥାନ୍ତୁ ଆମର ଡେଲିଂ ସେକ୍ସନ ଥିଲା ଯେ ଆଜି। ହାଲୋ ଆ ମେଘ ପକେଇ ମେଘ ପକେଇଲା ବୋଲି କରେଣ୍ଟ ନଥିଲା। ଆଉ କିଛି କାମ ହେଇପାଇଲାନି ଏତେ ଆଉ ଖାଲି ଆ ଫିନିସିଂ ଭିତର ଟା ଦେଇଦେଇକି ଆସିଲୁ ଆଉ।
ଓହୋ।
ହଁ କାଲି ହବ କାମ ଆଉ।
ଏ ମୋର ଶଇଲା ମୁଁ ଉଁ ମୋର ଯିଏ ଗାଇଡ ନୁହେଁ ତ ସେ ମାନେ ମୋ କଥା ଟିକେ ବୁଝୁଛନ୍ତି ସବୁ ମୋର। ମାନେ ଆପ୍ଲାଏ ଫାପ୍ଲାଏ ବି ସେ ସବୁ କରିୁଥିଲେ। ତାଙ୍କୁ ମୋର ଯୋଉ ରିପୋର୍ଟ ଟା ମେଲ କରିଦେଇକି ଆସିଛି। ସିଏ ତାଙ୍କର କହିଲେ ମୁଁ ଯୋଉ ମାନେ ଅଫିସରେ ନେଇକି ସମ୍ ମେଲ କରିଦେବେ। ହୁଁ ମୋର କାଲି ସୁଦ୍ଧା ଯୋଉ ସାର୍ଟିଫିକେଟ ଟା ମେଲ କୁ ପଳେଇ ଆସିବ ଆଉ।
ଆମର ବି ଆଉ ରହିଲା ଆଉ ଆଉ ଦଶ ବାର ଦିନି ଆଉ। ସରିଯିବ ଆଉ। ଦଶ ବାର ଦିନ କଁ ପନ୍ଦର ଦିନି ଖଣ୍ଡେ ଆହୁରି ଅଛି।
ନାଇଁ ମୁଁ ମୋର ଚାରି ସପ୍ତାହେ କରିଥିଲି ନା‌। ମାନେ ସେଇଥି ପାଇଁ ମୋର ହଁ ଆଜି ଲାଷ୍ଟରେ ସରିବାର ଥିଲା ପିଲା ବି ଯାଉଥିଲେ ସିଣ୍ଟୋର ପ୍ଲାଣ୍ଟ ମୋର ବି ପ୍ରୋଜେକ୍ଟରେ ବି ଦେଇଥିଲା ମାନେ ସିଣ୍ଟର ପ୍ଲାଣ୍ଟ ତ ସେମାନେ ସବୁ ଯବୁ ଆସିଥିଲେ ବାହାରୁ ସେମାନଙ୍କ ସହିତ ଏକାଥରେ ପଳେଇଲି ଆଉ। ଏକାଥରେ ପ୍ଲାଣ୍ଟ ଭିଜିଟ୍ ବି କରିଥିଲି। ଉ ସବୁ ସରିକି ଏକାଥରେ ପଳେଇ ଆସିଲି। କାଲି ସୁଦ୍ଧା ପଳେଇଆସିବ ସାର୍ଟିଫିକେଟ୍।
ଓହ ତମର ପୁଣି ରିଆଡମିସନୂ କଲଣି ନା କରିନି?
ହଁ ଦେଖିବା ମୁଁ ତ ମୋ ସାଙ୍ଗ ମାନ୍ ସାଙ୍ଗ ମାନଙ୍କୁ ସବୁ କହି ମାନେ କଥା ହେବାକୁ କହିଛି ସେମାନେ ଥାଇକି ମାନେ ଯେଉଁମାନେ ଟିକେ ରହିବା ହଷ୍ଟେଲରେ ଇଏ ରହିବେ ମାନେ ବୁଝୁଛନ୍ତି। ସେମାନେ ତାଙ୍କର ଇଏ ହେଇ କଥା ହେଇକି। ସୁପରଟେଣ୍ଡେଣ୍ଟ ସାରଙ୍କ ସହିତ କଥା ହେଇକି କେବେ ଖୋଲିବ ହଷ୍ଟେଲ୍ ସେହି ହିସାବରେ ଆମେ ଯିବୁ। ଯଦି ଲେଟ୍ରେ ଖୋଲିବ ଆମେ ଯାଇକି ରିଆଡମିସନ୍ କରିଦେଇକି ପଳେଇ ଆସିବୁ। ତା ପଛରେ ଯିବୁ ହଷ୍ଟେଲ କୁ ଆଉ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହୁଁ ଆମେ ବିତ
ନେଟୱାର୍କ ଇସୁ ହଉଛି ତମର ବୋଧେ ଟିକେ?
ଟେନସନ କରିବ।
କେବେଠୁ? ନେଟୱାର୍କ ଇସ୍ୟୁ ଟିକେ ହଉଛି ମଝିରେ ଶୁବିଲାନି ଏବେ ଏବେ କ୍ଲିୟର ଶୁବୁଛି ଏବେ କ୍ଲିୟର ଶୁଭୁଛି।
ହଁ -ହଁ ଏଠି ଆମର ଆାମ
ନାଇଁ ନାଇଁ ପୁଣି ଥରେ ସେମିତି
ଭ ଲାଗିଛି ତ ସେଇଥିପାଇଁ ଆଉ ମୁଁ ଟିକେ ବାହାରକୁ ପଳେ
ନା କଥାଟା କଟି କଟି ଶୁଭୁଛି କି
ଆମର ଲଗେଇ ଦେଇେଇଛୁ
ହଁ କ୍ଲିୟର ହେଲା।
ହ୍ୟାଲୋ।
ହଁ ଏବେ କୁହ ହେ ଲାଗିଲି
ହ୍ୟାଲୋ ସୁଭିଲା କି
ହଁ କ୍ଲିୟର୍ ହେଲା। କଥା ଗୁରା କ୍ଲିୟର୍ ହେଲା ଏବେ। ହ୍ୟାଲୋ।
ହ୍ୟାଲୋ।
ହୁଁ କୁହ
ହ